ହ୍ୟାଲୋ କଣ ଚାଲିଛି ଶୁଭ ସନ୍ଧ୍ୟା।
ଏଇ ଟିକେ ଛାତରେ ଆସିକି ବୁଲୁଛି ଆଉ।
ଆଚ୍ଛା। ବର୍ଷା ହେଇଛି କି?
ବର୍ଷା ନାହିଁ ସେ ଦଶଟା ଏଗାରଟା ବେଳକୁ ପୁରା ଭୀଷଣ ମେଘୁଆ କଲା।
ହଁ ହଁ ହଁ।
କିନ୍ତୁ ବର୍ଷା ହେଇନି। ସେ ଖାଲି ପୂର୍ଫୁର ଟିକେ ହେଇଗଲା ସେ କୋଉ ବର୍ଷାରେ ଗଣନ୍ତା ନାହିଁ।
ହୁଁ ଯାହାହେଲେ ବି ଟିକେ ଥଣ୍ଡା ପାଗ ଥିବ ଆଉ।
ନା ମ ଗୁଳିୁ ଗୁଳି ଲାଗୁଛି ବର୍ଷା ଟା ସିନା ପକେଇଲେ ପାାଗଟା ଥଣ୍ଡା ହବ।
ନା ଯାହାେଲେ ଯଦି ହେଇଥିବ ତାହେଲେ ଟିକେ ଲାଗୁଥିବ।
ଏ ସିଏ କୋଉ ବର୍ଷାରେ କଣନ୍ତା ସିଏ ମାନେ ଖରା ବେଶୀ ହେଇନି ହଁ ଖରା ଛିଞ୍ଚା ବି ନୁହଁ ସିଏ।
ହଁ ଖାଲି ଝଲକ।
ହଁ ଖରା ବେଶୀ ନାହିଁ କିନ୍ତୁ ସେ ଗୁରା
ମାନ୍ଦାଳିଆ ପାଗଟା ଆଉ।
ମାନ୍ଦାଳିଆ ପାଗ ମୁଁ ବା ଦିନ ଯାକ ଶୋଇଛି ରୁମରେ ଆଉ ବାହାରିନି କୁଆଡେ।
ଆଁ ହଁ।
ହୁଁ କଣ କରିବା ଆଉ।
ଆ ଦିନେବେଳେ କଣ ଖାଇବା ହେଇଥିଲା?
ହୁଁ। ଖାଇବା ସେ ତ ଖାଇକି ଆସିଥିଲି ଏଇଠୁ ତାପରେ ରୁମ ରେ ତ ଆସିକି ଟିକେ ଗ ଜିିବୋଟ ଖାଇଛି ଆଉ।
ହ ବଢ଼ିଆ ଆଉ ଦେଶୀୟ ଖାଇବାକୁ ଯିବୁ ତ ଆଉ।
ହଁ ଖାଇଦବା କଥା ଟିକେ କଣ ଅଛି ଆମର।
ହଁଅ ଦେହରେ ଲାଗିଯିବ ମୋଟା ଫୋଟା ହେଇଯିବ ଆଉ।
ନା ମ ମୋଟାରେ, ହଁ ମୋଟାକୁ ମୁଁ ପରା ଏବେ ଟିକେ ଅବଶ୍ୟ ପେଟଟା ଟିକେ ବାହାରି ପଡିଲାଣି। ଟିକେ ନାଇ ବ୍ୟାୟାମ ଟିକେ ନାଇଁ ବ୍ୟାୟାମ ଟିକେ-ଏ-ଏ ଛାଡ଼ିଯାଇଛି ଏବେ ଟିକେ ଚେୟାରରେ ବସି ବସିକା ବୁଝିଲୁ ଏ ଏ ଚେୟାରରେ ବସି ବସିି ଟିକେ ପେଟଟା ବାହାରି ପଡିଲାଣି ଟିକେ ଚର୍ବି ହେଲା ଭଳିଆ ବି ଲାଗୁଛି।
ହଁ-ହଁ-ହଁ।
ବେଶୀ ଅତ୍ୟଧିକ ଯଦିଓ ମୋଟା ନୁହଁ, କିନ୍ତୁ ପୂର୍ବରୁ ଯେ ଟିକେ ଥିଲି ହାଲକା ଟିକେ ମୋଟା ହେଇଯାଇଛି ଆଉ, ମତେ ଜଣା ପଡ଼ୁଛି ଆଉ।
ଉଁ ନିଜେ ଫିଲ୍ କରିପାରୁଛ?
ହୁଁ। ନା ତାକୁ ଟିକେ ବ୍ୟାୟାମ କରିକି ଆଗରୁ ମୁଁ ଟିକେ କରେ ସକାଳୁ ସକାଳୁ।
ହଁ-ହଁ।
ଏବେ ଆଉ-ଉ-ଉ-ଉ-ଉ ସେଇ ଯୋଉ ଧାରାଟା ଭାଙ୍ଗି ଯାଇଛି ଆଉ, ତାକୁ ପୁଣି ଚଳେଇବାକୁ ପଡିବ ଆଉ।
ଓହୋଃ।
ହୁଁ ଉଁ। ବ୍ୟାୟାମଟା ନ କଲେ କଣ କି, ହଁ ସେଇଆା ଆରେ ଆମ ମାନେ ମଣିଷ ହୁଅନ୍ତୁ କି ସେ ଜୀବଜନ୍ତୁ ହୁଅନ୍ତୁ।
ହଁ।
ଏ ଚଲାବୁଲା କରିବେ ଯଦି ଶାରୀରିକ ପରିଶ୍ରମ ନ କରିବେ ମାନେ ଦେହରେ ରୋଗ।
ନାଇଁ ନାଇଁ ମଣିଷ ଜୀବଜନ୍ତୁ କାହିଁକି ସବୁବେଳେ ଦେହ ଖରାପ ହୁଏ ନାଇଁ। କାରଣ ସେମାନେ ଡେଲି ଚାଲିଲେ ଆମେ ଶୋଇଲେ। ତାଙ୍କେ କୋଉ ବର୍ଷକୁ ଥରେ ତାଙ୍କ ଦେହ ଖରାପ ହେବ କିନ୍ତୁ ମଣିଷର ଦି ମାସକୁ ଦି ମାସକୁ, ସମୟ ପଡିଲେ ସବୁବେଳେ ଦେହ ଖରାପ ରୁହେ।
ନାଇଁ ଆଗରୁ କଣ ଏତେ ହଉଥିଲା ଆଗରୁ ଲୋକ କଣ କାମ ଦାମ କରୁ।
ହଁ ଆଗ ଏବେ ଲୋକ ସବୁୁଯାକ ଯେତିକି ଡେଭଲପ ଆଧୁନିକ ଯୁଗ ହେଲା ସେତିକି ପୁରାତନ ଯୁଗ ପୁରାତନ ଭୁଲିଲେ ଆଉ, ହୁଁ ଯାହା ଚାହିଁଲେ ସେଇଆ ପାଇଲେ। ଉଁ ଯେତିକି ଆଧୁନିକତା ଆପଣଉଛନ୍ତି ସେତିକି ନିଜକୁ ନିଜେ ନିଜ ତ-ଅ-ଅ ଦୁର୍ବଳତା କ୍ରିଏଟ କରୁଛନ୍ତି।
ସେଇଆା ପରା ଆଗରୁ ଲୋକ ମାନେ ପଚାଶ କିଲୋମିଟର ଷାଠିଏ କିଲୋମିଟର ସାଇକେଲରେ ମାରିକି ପଳାନ୍ତି।
ହଁ ହଁ।
ଏବେ ଆଉ ମାନେ ଗାଡିରେ ଗଲେ ବି ଅଣ୍ଟା ପେନ୍ ହଉଛି।
ହୁଁ।
ଆଉ ତାପରେ ଆଗରୁ ମୁଁ ବି ଅନୁଭବ କରିଛି ଯେତେବେଳେ ମାନେ ୱାସିଂ ମେସିନ୍ ଆଗରୁ ନଥିଲା। ମାନେ କେତେ ପ୍ୟାଣ୍ଟ ସାର୍ଟ ମୁଁ ସଫା କରିକି ମୋର କାଚିକି ଶୁଖେଇଦିଏ ବର୍ତ୍ତମାନ ଆଉ ମାନେ ଇଛା ହିଁ ହଉନି ହଁ ମ ମେସ୍ ମେସିନ ଅଛି ତ ପକେଇଦିଅ ତାକୁ ଇଏ କରିଦିଅ ଆଉ କିଏ କାଚୁଛି ତାକୁ ବସିକି।
ଗୋଟେ ପେଣ୍ଟ ଶାର୍ଟ ସଫା କଲା ବେଳକୁ ଅଳସୁଆ ଆଉ।
ହୁଁ। ଆଗରୁ ପୁଣି ହଉଥିଲା ନା ନାଇଁ ଆଉ କଣ ପାଇଁ ମଣିଷ କୁ ରୋଗ ନହବ।
ସାରି ଶାରୀରିକ ପରିଶ୍ରମ ନାହିଁ ଆଉ।
ହଁ।
ହଁ ତାପରେ ଏବେ ଆଜି ଡେଟରେ ଲୋକମାନଙ୍କୁ ମୁଁ ଦେଖୁଛି ଆଜିକା ସମୟରେ ଆମର ଯୋଉ ମଧୁମେହ ରୋଗୀ ଅଧିକା। ବି ପି ଲୋ ବ୍ଲଡ ପ୍ରେସର ଲୋକ ଅଧିକା। ରକ୍ତ ଚାପ ବହୁତ ଲୋକଙ୍କର ଅଛି ଯାହା ଦେହରେ ପରୀକ୍ଷା କରିବେ ଆପଣ ନିହାତି ଗୋଟେ ରୋଗ ବାହାରିଥିବ ଯେମତି ବି।
ନିଶ୍ଚିତ। ରୋଗ ଆଉ କାହାକୁ ନାହିକୀ ଏଇ ତ ମାନେ ଯଦି ହରମୋନ ଯଦି ଇଏ ହେଲା। ଅସାମାତ ହେଲା ଦେହରେ ଆଉ ଯଦି ସା ମାନେ ଠିକ ରେ ତାଳମେଳ ନ ରହିଲା ତାହେଲେ ତ ସେଇଠି ରୋଗ ବାହାରିବ ଆଉ କଣ।
ସନ୍ତୁଳନା ରକ୍ଷା ନହେଲା।
ହଁ ହଁ ସେଇଆା ସନ୍ତୁଳନା ଟା ମେନ।
ଆଉ ଜୀବନ ସନ୍ତୁଳନା ପାଇଁ ସେ ମାନେ ଦରକାର ବ୍ୟାୟାମ ନିହାତି ଦରକାର।
ହଁ
କରୁଚୁ ବ୍ୟାୟାମ କରୁଚୁ।
ବ୍ୟାୟାମ ଏଇ ସତ କହିଆକୁ ଗଲେ ମଣିଷ ଜୀବନ ଆପଣ କହିଲା ଭଳିଆ ଥକ ହେଇ ଜୀବନ। ଆଜି ହଁ ରେ ଆଗରୁ ବ୍ୟାୟାମ କରୁଥିଲୁ ଏବେ ବ୍ୟାୟାମ କଣ ଜଣା ନାହିଁ ହେ ଯୋଗ ଦିବସ ଗୋଟେ କ ହଉ ଚି ଯୋଉ ସେତିକିରେ ଯାହା କରିଦଉଚି।
ଯୋଗ ଦିବସ ତ ଏବେ କଣ ଏଇ ଗୋଟେ ଦିନ କରିଦେଲେ ହେଇଗଲା
ଏଇ ଯାହା ଯିବା ଆସିବାଟା ଚଲାବୁଲା ହଉ ବ୍ୟାୟାମ ନାହିଁ। ନହେଲେ ଯେମିତି ସ୍କୁଲ ଯେମିତି ସ୍କୁଲ ଟାଇମରେ ପଢିଲାବେଳୁ ପ୍ରତ୍ୟେକ ଶନିବାର ହୁଏ
ନାଇଁ ସ୍କୁଲ ଟାଇମରେ ପିଲାବେଳେ ସ ତ ଖେଳ ବୁଲ ସିଏ ମାନେ ଉଁ ସେ ଚାଲିଥିବ ହଁ ତାପରେ ମଣିଷ ଯେତବଳେ ଚା ଚାକିରି ବାକିରି କରି ତାପରେ କୌଣସି ଜାଗାରେ ଇଏ
ମଣିଷ ଯେତେ ବୟସ ବଢେ ସେତେ ଠକ ହେଇ ହେଇ
ସେଇଆ। ନାଇଁ ଠକରେ କଥା ନାଇଁ କାର୍ଯ୍ୟଭାର ପୁଣି ଅଲଗା କାର୍ଯ୍ୟଭାର ପଡିଯାଏ ନା ପିଲାବେଳେ କଣ ଇ
ନାଇଁ ଶାରୀରିକ ପରିଶ୍ରମଟା ଠକ ହେଇଯାଏ।
ହଁ ମାନସିକ ପରିଶ୍ରମ କରେ ଆଉ।
ହଁ କିନ୍ତୁ ଅଛନ୍ତି ଗାଁ ଗହଳିରେ ଚାଷୀ ଭାଇମାନେ ଯିଏ ସକାଳ ପାହିଲେ ଚାଷ କରନ୍ତି ତାଙ୍କର ଚାଷ ବ୍ୟବସାୟ ସେ
ଅମଳ ଖର୍ଚ୍ଚ କରିକି ସେ ତାଙ୍କର ବିଲରେ ଖଟିଲେ ତ ପୁଣି ଖାଇବେ। ପୁଣି ଦେଶବାସୀଙ୍କୁ ଖାଇବାକୁ ଦେବେ।
ହଁ।
ହୁଁ ଆ ଏ ବର୍ଷ ବର୍ଷା କେମିତି କଣ କିରେ ତମ ଆଡେ?
ବର୍ଷା ଏ ବର୍ଷ ନାଇଁ ମ ସେତେ କାଇଁ ହେଇନି।
ଆ ସେଇଆ ବା ସେଇ ହଁ ସେଇ ଚାଷରୁ ମନ ପଡିଲା ମୋର ବା ଆମ ପଟେ ବି ଏପଟେ ବର୍ଷା ନାଇଁ
ହଁ ଯାହା ମଝିରେ ଟିକେ ବର୍ଷା ହେଇଗଲା ଲୋକ ବଡ ଆଶା ନଙ୍ଗେ ହାଉ ଚାଷ ବ୍ୟବସାୟ କରୁଥେଲେ କିନ୍ତୁ ବର୍ତ୍ତମାନ ଆଉ ବର୍ଷା ନାହିଁ ବର୍ଷା ବି ହବ ମେନେ ଆଉ। ହଁ ହଁ ଆମର ଚାଷବାସ ହୁଏ।
ଆଉ ସେଇଆ ବା ଆମର ବି ଚାଷ ହୁଏ ଯେ ଉଁ ଆଁ ପୂର୍ବ ବର୍ଷ ଭଲ ଅମଳ ହେଇଥିଲା ହୁଁ ଏଇ ବର୍ଷ ତଳି ପଡିଯିବା କଥା କାଇଁ ତଳି ପଡିିନି ବା।
ହଁ ତଳି ପଡିିନି ଏଯାଏ ଅଖିତୃତୀୟା ପଳେଇଲାଣି ମାସେ ହବ।
ସେଇଆ ବା ବର୍ଷା ସିନା ହେଲେ ତଳି ପଡିବ ବର୍ଷ୍
ଉଁ ଆ ପରେ ହାତ ପାହାନ୍ତାରେ ପାଞ୍ଚମାସ ଗଲେ ଅମଳ ମାସ। ଚାରି ମାସେରେ କଁ ଧାନ ହବ ସେ ତଳିପଡିବ ସିଏ
ତାପରେ କଁ କହୁଛନ୍ତି ଏ ବର୍ଷ ପୁଣି ମରୁଡି ଫରୁଡି କଣ ହବ।
ହଁ। ଓ ମାନେ ଗଲା ଆଉ ମାନେ କେ ଟେକ୍ନୋ
ଏ ଆଷାଢ ମାସ ହେଲା ପାଖାପାଖି ଆଉ ପାଖାପାଖି ତ ଆଷାଢ ମାସ କଣ।
ହଁ ଏଇ ଶ୍ରାବଣ ମାସେରେ ଯଦି ବର୍ଷା ହେଲା ହେଲା ନହେଲେ ନାଇଁ ଆଉ
ହଁ। ଏବେ ବି ତ ତଥାପି ପଛେଇଇ ଗଲାଣି ସିଏ ଉଁ ଯାହା ଯେ ଯେତିକି ଅମଳ ହବା କଥା ତାଠୁ କମ୍ ହବ।
କମ୍ ହବ ପୁଣି ସେ ଅମଳ ଟାଇମରେ ଯଦି ବର୍ଷା ନହେଲା ଦଶରା ପରେ ପରେ ସିଏ ବି ଗଲା।
ଅଁ।
ପୁଣି ଏଠି ତମେ କହିଲଣି ମରୁଡି ହବ ବୋଲି।
ହଁ ଲୋକ କହୁଥିଲେ ତ କଣ ମାଳିକା ପା ଏ ଯୋଉ ମାଳିକା କହୁଛି କଁ ପାଞ୍ଜି ଫାଞ୍ଜିରେ ଅଛି ଏ ବର୍ଷ ମରୁଡି ହବ ବୋଲି।
ହଁ ସିଏ ତ ଯାହା ଆଗୁରୁ ଲେଖା ଅଛି ହଉଚି ଆଉ।
ହୁଁ ନା ଯୋଉ ପାଞ୍ଜି ଦେଖେନି କି ଜୋତିଷ ସେ ପାଞ୍ଜିରେ କଁ ଅଛି ହବ ବୋଲି ମରୁଡି। ଦେଖାଯାଉ କେତେ ସତ କେତେ ମିଛ। ମତେ କିନ୍ତୁ ଲାଗୁଛି ମରୁଡି ହେଇଗଲା ଭଳିଆ ବର୍ଷା ତ ନାହିଁ ଆଉ।
ହଁ ପୂର୍ବା ଆଭାସ ମିଳିଗଲାନି ଆଉ।
ଆଉ ପୂର୍ବ ବର୍ଷ କେତେ କଁ ଧାନ ଇଏ ହେଇଥିଲା କଁ କହିଲୁ?
ପୂର୍ବ ବର୍ଷ ଧାନ ହେଇଥିଲା ମୋର ତିରିଶ ଚାଳିଶ ବସ୍ତା ଖଣ୍ଡେ ହେଇଥିଲା।
ଇଏ ମଣ୍ଡିରେ ଦିଅ।
ହଁ ମଣ୍ଡିରେ ଦିଅ ଖିଆ ହୁଏ କେତେ ଏମତି ଆଉ।
ହଁ ମଣ୍ଡିକି ଯୋଉ ଏ କେତେ କଁ ଦେଇଥିଲ କେତେ କୁଇଣ୍ଟାଲ।
ମଣ୍ଡିକୁ ଯାଇଥିଲା ଅଡତିରିଶି ନିଜର ଅଡତିରିଶି ଆଉ ବାକି ସଂଗ୍ରହ କରିକି ଦିଆହେଇଥିଲା ନ ଦଦାଘର ଆମର ମିଶେଇକି ଦେଇଥିଲୁ ଅଠଷଠି।
ଅଡଷଠି କୁଇଣ୍ଟାଲ।
ହଁ।
ଆଉ ଢେରେ ପଇସା ପାଇଛ ଆଉ କଁ ଏକତିରିଶହ ଲାଖେ ବାଡେଇ ଦେଇଚ ଆଉ।
ନାଁଇ ମ ଏତେ ନାହିଁ।
ଆ ଏକତିରିଶ ଲାଖ ତ କୁଇଣ୍ଟାଲ ଆଉ ସରକାର ରେଟ୍ ଆଉ।
ଆଁ କଟନୀ ଛଟନୀ ହୋଉଚି।
ଆ କଟନୀ ଛଟନୀ ତ ହବ ସିଏ ଛାଡ।
ଉ କୁଇଣ୍ଟାଲକୁ ତ ଅଠତିରିଶ ଦେବେ ନା ସରକାର କହିଚନ୍ତି। ଏଇ ଯୋଉ ଏକତିରିଶ।
ହଁ ସିଏ ଦିଅନ୍ତୁ ଆଉ କରିବା ଯାହା ଆସିଥିବ। ସେ
ଆମର ସେଇ ପୂର୍ବ ବର୍ଷ ସେଇ ତିରିଶ କୁଇଣ୍ଟାଲ ଖଣ୍ଡେ ହେଇଥିଲା। ହୁଁ।
ଏଥର ଟିକେ ଆଶା ଥିଲା ଅଧିକ ସେ ଳକାଇଁ ଆଉ ହେଲା ନାଁଇ
ଏ ତ ବର୍ଷା ତ ନାହିଁ ଆଉ କଣ ହବ।
ଅ ହଁ।
ଦେଖିଆ କ ହୋଉଚି। ତମର ସେପଟେ ପାଣି ମଡାମଡି ସୁବିଧା ଅଛି।
ନାଇଁ ପାଣି ସୁଭିଦା ସେଇ ଯାହା ବର୍ଷାରେ ଲୋକ ଓ ତାକୁ ଅପେକ୍ଷା କରିଥାନ୍ତି।
ହଁ ସେୟା ବା ପାଣି ସୁବିଧା ବି ନାହିଁ। ଆମର ଅବଶ୍ୟ ଉଁ ମାନେ ଏ ଉଁ ଉଁ କେତେ ଚାରି ପାଞ୍ଚ ମାଣେ ହବ ଜମି ସେ ପୋଖରୀ ଗୋଟେ ଅଛି ଆମର ପର୍ସିନାଲ। ହେଲାକି ସେ ପୋଖରୀରୁ ପାଣି ହେଇଯିବ କିନ୍ତୁ ବର୍ଷାଟା ହେଲେ ସିନା ପୋଖରୀ ଟା ପାଣି ଫୁଲ ହେଲେ ହଁ ଅଁ ପଛ ଆଡିଆ କେତେ ଦିନ ପାଇଁ ଜଗିଦବ।
ହଁ ନାଁ ଠିକ୍ ଯଦି ବେଉସା ଟାଇମ୍ ରେ ଯଦି ନହେଲା ବର୍ଷା କି ପାଣି ଯଦି ନ ପାଇଲା ବୋଲେ ଆଉ କମ୍ ମଞ୍ଜି ଧରିବ। ତାପରେ ଏଥିରେ ବର୍ଷା ନହେଲେ କଣ ପୋକ ଖାଇଯାଉଚନ୍ତି।
ହୁଁ ହୁଁ ହୁଁ ରୋଗ ଲାଗିଯିବେ ତ ଆଉ ଫଳଟା ଯଦି ଗଛ ଟା ଯଦି ନ ଠି-ଠକ୍ ରେ ନହେଲା ରୋଗ ଲାଗିବେ ଆଉ ତା ଇଏ ସେୟା ଆଉ। ଦେଖିବା ସେଇ ଗାଁ ପଟେ ଭାବିଚୁ ସେଇ ପାଣି ପାଇଁ ଗୋଟେ ସରକାରଙ୍କ ତରଫରୁ ଯୋଉ ଆସୁଚି ଉଠା ଜଳସେଚନ ପ୍ରକଳ୍ପ। ସେଇଥିରୁ ଗୋଟେ କରିବାକୁ ଲାଗିଚୁ ଆଉ ଦେଖିବା ଆର ବର୍ଷ ଆଡକୁ କରିଦବା ଏତେ ହଇରାଣକୁ ବର୍ଷା ଉପରେ ସବୁବେଳେ ନିର୍ଭର କରିକି ଦେଖିବା ବୁଝିକି କଲିବା। ହଁ ହୋଉ, ହୋଉ ଦେଖିବା ମୁଁ ବୁଝିକି ସେଇ ଜଳସେଚନ ଟା କରିବା ଆଉ। ହୋଉ ଜା ତୁ କଣ କରିବୁ। ମୁଁ ରଖୁଚି ଆଉ।
ହଁ।
ହୋଉ।